ହଁ ନମସ୍କାର।
ନମସ୍କାର।
ଆଉ ତମେ ସକାଳେ କଣ ଖାଇଥିଲ?
ସକାଳେ ହଁ ବରା, ଉପମା ବରା, ଉପମା, ଚପ, ସିଙ୍ଗେଡ଼ା ଆ ସିମେଇ, ପରଟା ସବୁ ଖାଇଥିଲି।
ଏତେ କଥା ହେ ସକାଳେ ଖାଇଥିଲ ତମେ?
ହଁ ମୁଁ ଖାଇଦେଇଛି ଆଉ, ଖାଇବା ମିଳିଲା ଖାଇଦେଇଛି ଆଉ ମାଗଣା ମିଳିଲା। ମଜା ପିଚୁ କରି ଦିଅନ୍ତୁ।
ଆଉ ଗାଧୁଆ ଆଉ ମାନେ ଅପରାହ୍ନରେ ବୋଧେ କିଛି ଖାଇବନି?
ନାଇଁ ନାଇଁ ଭୋକ କରିବ ନା ଖାଇବିନି କେମିତି, ଖାଇବି।
ଆଉ ତମେ ଏତେ ଜିନିଷ ଖାଇଛ ଆଉ ବୋଧେ ଭୋକ କରିବନି ଆଉ।
ନାଇଁ ନାଇଁ ଭୋକ କରିବ କରିବ କାହିଁକିନା ମତେ ଭୋକ କରେ ବହୁତ ସମୟ। ମୋ ପେଟ ଖାଲି କରିଦେଲା ପରେ ତାପରେ ଭୋକ ପାଠ ପାଠ ପଢେନି ମୁଁ ପାଠ ସାଠ ମୋର ତ ନାହିଁ ଆଉ ପାଠ କଣ ପଢିବି।
ବି
ପାଠ ମୋର ଅକ୍ଷର ଜାତକ ଦେଖେଇଥିଲି ହାତ ଟା ଦେଖିକି ଜଣ ନାହାକ କହିଲି ଯେ, କହିଲେ ତମର ପାଠ ନାହିଁ। ମୁଁ ସେବେଠାରୁ ପାଠ ପଢୁନି।
ହୁଁ। ସକାଳୁ ତମେ ଯୋଉ ମାନେ ଫୁର୍ତ୍ତି ହେବା ପାଇଁ କିଛି ଯୋଗ ଫୋଗ କର?
ଯୋଗ ଯୋଗ ହଁ ମୁଁ କରେ କିନ୍ତୁ ଖଟରେ ଶୋଇକି କରେ କିନ୍ତୁ ଏ କଡ ଲେଉଟିକି କରେ ଆଉ ହଁ ଯୋଗ କହିଲେ ସେଇଆ ଆଉ ସଖାଳେ ମୁଁ ଉଠୁଛି ଆଠଟା ବେଳ ଯୋଗ କେତେବେଳେ କଣ କରିବି? ସେଇଟା ଶୋଇବା ହେଲା ମୁଁ ଯୋଗ କରୁଚି। ଯୋଗ ହଉଛି ମୋର ଶୟନ ଯୋଗ।
ହଁ ଯୋଗ ମଣିଷ ଜୀବନରେ କମ ପାଇଁ ଜରୁରୀ?
ଯୋଗ ମଣିଷ ଜୀବନରେ ଜରୁରୀ ଏଥିପାଇଁ କି ମଣିଷ ଫିଟ ରହିବ ଆଉ ସୁସ୍ଥ ରହିବ ଆଉ ସବଳ ରହିବ ଆଉ ଦୁର୍ବଳ ରହିବନି। ଆପଣ ଆପଣଙ୍କ ମତରେ ଫିଟ୍ ରୁହ ଯୋଗ ଟା କଣ ମାନେ କେମତି କଣ ଫିଜ୍ ନା ଭଲ ନା କଣ ଆପଣଙ୍କ ମତା ମତ?
ଟା ମନୁଷ୍ୟ ଶରୀର ପାଇଁ ବହୁତ ଉପକାରୀ ଯେ-ଯେହେତୁ ଯୋଗ କଲେ ଆମର ଦେହଟା ଫୁର୍ତ୍ତି ରହିବ ଆଉ ରକ୍ତ ସଞ୍ଚାଳନ ମାନେ ମାନେ ଠିକ ଭାବରେ କାର୍ଯ୍ୟକାରିତା ହବ ତେଣୁ ଯୋଗ ଟା ଆମ ପାଇଁ। ବହୁତ ଭଲ ଉପକାରୀ ଯୋଗ କରିବା ଦ୍ଵାରା ଆମ। ତ ମାନେ ମାନେ ସ୍ଵାସ୍ଥ୍ୟ ତ ସମସ୍ୟା ସେ ଦେଖାଯିବନି।
ଆଚ୍ଛା। କୋଉ କୋଉ ଯୁଗ ଜାଣିଛନ୍ତି?
ମୁଁ ଯୋଗ ସେମିତି ଜାଣିନି ସେମତି ଦେଖି ମୟୂର ଯୁଗ ଆଉ କଣ ପଦ୍ମନାଭ ଯୋଗୁ ମୁଁ ଏତେ ଯୋଗବିଶେଷମୋର। ମାନେ ଧାରଣା ନାହିଁ। ତମର ଯୋଗ ବିଷୟରେ ଧାରଣା ଅଛି କି?
ହଁ ଅଛି ସୂର୍ଯ୍ୟ ନମସ୍କାର କପାଳ ଭାତି ସୂର୍ଯ୍ୟ ନମସ୍କାର କପାଳ ଭାରତୀ ଆଉ ନାମ ଦର
ଯଉ ତମେ କିଛି ଜାଣିଚ।
ହଁ କିଛି କିଛି ଜାଣିଛି କିନ୍ତୁ କରିକିଜାଣିଛି ଆଉ ହୁଁ
ଆଉ ତମେ ଯୋଉ ଦୌଡା ଦୌଡି କର କି ନାଇଁ। ଦୌଡା ଦୌଡି ମାନେ ଦୌଡିକି ସକାଳୁ ଉଠିକି ଦୌଡା ଦୌ
ନାଇଁ ନାାଇଁ ମୁଁ ଭାବୁଥିଲି ଯେ କରିବିନି କାରଣ ମତେ ମୁଁ ହାଲିଆ ହେଇଛି ଦୌଡ଼ା ଦୌଡ଼ି କରୁନି। ସକାଳେପହରୁମୁଁ ହାଲିଆ ହୋଇଯିବି ଭୋକ କରିବ ଖାଇବାକୁ ନାହିଁ।
ହାଲିଆ ହେଲେଖାଇଦବ ଫେରେ
ହୁଁ କୋଉଠି ଆସିବ ଯେ ଦବ ଫଳମୂଳ ମୁଁ ତତେ ଦଉଚି। ସେଠି ଫଳ ନାହିଁ କି ମୂଳ ନାହିଁ କି କିଛି ନାହିଁ। ଏଠି ମାର୍କେଟରେ ଏତେ କିଛି ଜିନିଷ ନାହିଁ। ଏଠି ମିଳୁନି ଏମିତିଁ ଆମ୍ବ ଖାଇଥିଲି ଆମ୍ବ ମିଳେ। ଏ ଆଉ ତ ଆମ୍ବ ସିଜିିନ ସରିଲାଣି ଆଉ ଆମ୍ବ ଋତୁ ତ ସରିଲଣି। ଆଉ କଣ ସେ ମିଳିବ ଏବେ ଜାମୁ କୋଡି ଜାମୁ କୋଡି ଖାଇଛନ୍ତି ପେଟ ଟା ଟିକେ ଗଡ ବଡ ହେଇଗଲା। ଆଉ ପାଟି ଜିଭ ପୁରା ଚେଞ୍ଜ ହେଇଗଲା ଜିଭଟା କେମତି ଗୋଟେ କଲର ହେଇଗଲା ମତେ ଟିକେ ଭଲ ଲାଗିଲାନି।
ରଙ୍ଗ। ଜାମୁକୋଳି କଲର ରଙ୍ଗ କଣ?
ରଙ୍ଗ ଜାମୁକୋଳିରସେଟା ବାଇଗଣୀ କଲର ଟା।
ହଁ ସେଟା ଖାଇଲେ ଜିଭ ପୁରା ବାଇଗେଣି ହେଇଯିବ,।
ହୁଁ ଭଲ ଲାଗେ ଲୁଣ ଟିକେ ପକେଇକି ଲୁଣ ପାଣି ଭିଜେଇକି ଖାଇବ। ହଁ ମୁଁ ଖାଇଛି ବା ଖାଇମୁଁଖାଇଛି। ହଁ ଭଲ ଲାଗେ ବହୁତ ମିଠା ମିଠା ବାସୁକୋଳି। ଏଇଭଳିଆ ଆମ୍ବ ଆଉ ଖଜୁରୀ କୋଳି ବି ଖାଇଛି। ହଁ ଭୁବନେଶ୍ଵର ଯିବି। ହୁଁଁ ଭୁବନେଶ୍ଵର ଯିବି ଆଉ କେବେ ଗୋଟେ କଣ? ଏ ଦେଖିକି ସମୟ ଘଡ଼ିଦେଖିକି ଯିବି ଆଉ
ହଉ ତମେ ଭୁବନେଶ୍ଵର ଗଲେ ଆମକୁ ବି ଡାକିବ ଆମେ ବି ଯିବ ଭୁବନଶ୍ୱରରେ କଣ କଣ ବୁଲିବାକୁ ଅଛି ଦେଖିବ ଆଉ?
ହଁ ହଁ ତମେ ଆସ ଆମେ ତମକୁ ବୁଲେଇଦବୁ। ନିହାତି ବୁଲେଇବୁ କେତେ କଣ ଯାନି ଯାତ୍ରା ଦେଖେଇବୁ ମନ୍ଦିର ଦେଖେଇବୁ। ଆଉ ଏଇଟା ତ ଟେମ୍ପୁଲ ସିଟି ମନ୍ଦିର ମାଳିଣୀ ସହର। ଆଉ ନିହାତି ଦେଖିବୁ, ଧଉଳି ଦେଖିବୁ, ଧଉଳି ଜାଣିିଚ କଣ ହେଇଥିଲା?
ହଁ ଧଉଳି ଜାଣିଚି, ସେଠି ଅଶୋକ ପାଇଁ ମାନେ ଧଉଳି ମାନେ ପ୍ରସିଦ୍ଧ କିନ୍ତୁ ମୋର ଏତେ ମାନେ ବିଷୟରେ ଧାରଣା ନାହିଁ, ଆମର ଇତିହାସ
ଆମର କଳିଙ୍ଗ, ଇତିହାସ ସାକ୍ଷୀ ଥିଲା, ଅଛି ବି। ଏଁ ଏଁ ଏଁ, ସେଟା କଳିଙ୍ଗ ଯୁଦ୍ଧ ହେଇଥିଲା, କଳିଙ୍ଗ ଯୁଦ୍ଧ ଯୋ ଯେତେବେଳେ ହେଇଥିଲା, ସେତେବେଳେ ଲକ୍ଷାଧିକ କଳିଙ୍ଗ ସେନା ଅ ଅ ଦି ଲକ୍ଷ ଲୋକ ମରିଯାଇ ଥିଲେ କଳିଙ୍ଗ ଯୁଧରେ, ଅଶୋକ ଆସିକି ଆ ଆ ଆ ଖଣ୍ଡାରେ ହାଣି ପକେଇଥିଲେ। ଆଉ ତାପରେ ସିଏ ଏତେ ଦୁଃଖ ଆଉ ମର୍ମାହତ ହେଲା ଯେ, ଏତେ ଲୋକଙ୍କୁ ମାରିଥିଲା ଆଉ ରକ୍ତର ନଈ ବହିଲା, ଦୟା ନଦୀରେ ପୁରା ରକ୍ତର ନଈ ମାନେ ଏତେ ଲୋକଙ୍କୁ ମାନେ, ଦୟା ନଦୀ କୂଳରେ ସେଟା ଆ
ରକ୍ତାର ନଦୀ ହେଇଯାଇଥିଲା, ହଁ ଆଜ୍ଞା।
ହଁ, ରକ୍ତର ନଦୀ ହେଇଥିଲା, ଏବେ ସେ ନଈରେ ପାଣି ନାହିଁ, ଲୋକ ବି ଗାଧଉନାହାନ୍ତି। ଆଉଁ
ବହୁତ ଅପରିଷ୍କାର ବି ହେଇଯାଉଚି ଏବେ।
ହଁ ପ
ତାପରେ, ତାପରେ କଣ୍ ହେଲା ଟିକେ କୁହନ୍ତୁ? ଅ ଯୋଉ ରକ୍ତ ନଦୀ ପରେ କଣ୍ ହେଲା?
ରକ୍ତର ନଦୀ ପରେ, ସେ ତ ବହୁତ ଦିନି ପର୍ଯ୍ୟନ୍ତ ନାଲି ହେଇକି ରହିଲା ହଁ ରକ୍ତ ଟା ନାଲିନା? ସେଥିପାଇଁ ତ ନାଲି ହେଇକି ରହିଥିଲା।
ହଁ। ତାପରେ, ଚଣ୍ଡାଶୋକରୁ କେମିତି ଧର୍ମାଶୋକରେ କେମିତି ପଣିତ ହେଲେ ଅଶୋକ?
ତାପରେ ଧର୍ମ, ତାପରେ ସେ କହିଲେ କି ନାଇଁ ଏତେ ଲୋକଙ୍କୁ ମାରିଦେଲି ତାଙ୍କୁ ଉ ଓ ନିଜକୁ ଅନୁତାପ ହେଲା। ହଁ ଅଶୋକ ଙ୍କୁ। ତାପରେ ଯେତେବେଳେ ଅନୁତାପ ହେଲା, ସିଏ କଣ୍ କଲେ, ଗୋଟାଏ ଶାନ୍ତି ସ୍ତୁପ ବୃଦ୍ଧଙ୍କର ବସେଇଲେ ଆଉ ସେଇଠୁ ନାମରେ, ଧଉଳି ନାମରେ ପରିଚିତ ଆଉ, ହଁ, ଧଉଳି ମାନେ ଅର୍ଥାତ ହଉଚି ଧଳା, ଧଳା, ଧଳା ର ହଉଚି ଶାନ୍ତିର ମାର୍ଗ। ଧଳା କଲର୍ ଚିହ୍ନ ହଉଚି ଶାନ୍ତିର ମାର୍ଗ। ବୁଧ ଧଳା ଡ୍ରେସ୍ ପିନ୍ଧିଥିଲେ ତ, ମାନେ ଧଳା ବସ୍ତ୍ର ଘୋଡେଇଥିଲେ। ତାପରେ ସେ, ତାପରେ ସିମେଣ୍ଟ୍ ଫିମେଣ୍ଟ୍ ହେଇକି ପଛରେ ହେଲା ଧଉଳି ଶାନ୍ତି ସ୍ତୁ ଇଏଡେ, ପ ଆଗରେ ହେଇଥିଲା ହଁ, ତାପରେ କାରୁକାର୍ଯ୍ୟ କରାହେଲା ଆଉ। ଆଉ ସେଠି ଆମର ଶାରୁଖ୍ ଖାନ୍ ର ଫିଲ୍ମ ବି ସୁଟିଂ ହେଇଚି, ଆଉ
ଉ କୋଉ କୋଉ ଏ ଯୋଉ ମାନେ ଚଳଚିତ୍ର ସୁଟିଂ ହେଇଚି ଶାରୁଖାନ୍ ଙ୍କର?
ହଁ ଶାରୁଖ ଖାନ୍ ର ଚଳଚିତ୍ର ସୁଟିଂ ହେଇଚି ଆମର ଅ ଅ ଅ ଦେବଦାସ୍ ବୋଧେ, ମତେ ମନେ ପଡୁନି।
ଓହୋ।
ଦେବଦାସ୍ କି କୋଏଲା ମନେ ପଡୁନି। କିନ୍ତୁ ଗୋଟେ ଶାହରୁଖ ଖାନ୍ ର ଫିଲ୍ମ ସୁଟିଂ ହେଇଚି, ସେଇଠି ପରା ଆ ସେଇ ଧଉଳି କୂଳରେ।
ହଁ। ଓ ଆଉ ତମେ ଓଡିଶା ବିଷୟରେ, କଣ୍ ଟିକିଏ, କଣ୍ କେମିତି ପ୍ରସିଦ୍ଧ, ଟିକିଏ ବର୍ଣ୍ଣନା କରୁନ?
ଓଡିଶା ଭିତରେ କଣ୍, ସମସ୍ତେ ଆଜିକାଲି ଜାଣିଚନ୍ତି। ଆ କେତେ କୁଆଡେ ବର୍ଣ୍ଣନା କରିବି, କୋଉ ବିଷୟରେ କହିଲେ ମୁ ବର୍ଣନା କରିବି, ଏବେ ତ ରଥଯାତ୍ରା ଚାଲିବ। ରଥଯାତ୍ରା ହବ ତାପରେ ପୁଣି ବାହୁଡ଼ା ଯାତ୍ରା ଆସିବ ଏମିତି ଯାତ୍ରା ଉପରେ ଯାତ୍ରା ତାପରେ ପୁଣି ଗଣେଶ ପୂଜା ହବ ଗଣେଶ ପୂଜା ପରେ ଭୋଗ ଖାଇବ ଭୋଗ ସଇଲା ପରେ ବିଶ୍ଵକର୍ମା ପୂଜା ହବ ବିଶ୍ଵକର୍ମାରେ ବି ଭୋଗ ଖାଇବ ତା ପରେ ଆ ପୁଣି ଦଶହରା ଆସିଯିବ ଦଶହରାରେ କଣ ଆସିବ? ହଁ ଆମର
ଓଡିଶାରେ ବହୁତ ପର୍ବ ସବୁଠାରୁ ଅନ୍ୟ ରାଜ୍ୟ ଅନ୍ୟାନ୍ୟ ଓଡିଶା ବହୁତ ପର୍ବ।
ହଁ ବାଉନ ଗଳି ତେପନ ପର୍ବ ଆମର କଣ ନାହିଁ ଗୋଟେ କଥା।
ବାର ମାସରେ ତେର ପର୍ବ ଆମର ଓଡିଶାରେ।
ତେର ପବର ଆ ଆଚ୍ଛା ଆଚ୍ଛା ବାର ମାସରେ ତେର ପର୍ବ ଆଁ ସେ କଥା ଟିକିଏ ଭୁଲି ଯାଇଥିଲି ତ
ମୋର ଯୋଉ ମାନେ ବହୁତ ପର୍ବ ମାନେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ବହୁତ ପର୍ବ ପାଳନ ହୁଏ।
ହଁ ଅନ୍ୟ ରାଜ୍ୟ ତୁଳନାରେ ବହୁତ। ପାଳନ ହୁଏ କାହିଁନା ଏପେ ଏପଟେ ପଶ୍ଚିମ ଓଡିଶାରେ ପୁରା ନୂଆଖାଇ ଭେଟ୍ ଭାଟ୍ ପୂଜା ହୁଏ। ବଡ ପର୍ବ ସେଇଟା ମାନେ ନୂଆ ଖାଇବେ ନୂଆ ଧାନରେ ଭାତ ଖାଇବେ ଆ ମାନେ ତାକୁ ମାନେ ବନ୍ଧୁ ବାନ୍ଧବ ସବୁ ଆସିବେ ଆଉ ବନ୍ଧୁ ବାନ୍ଧବ ଆସିକି ସବୁ ଗିଫ୍ଟ ଫିଫ୍ଟ ନେଇକି ଆସିଥିବେ ଉପହାର ନେଇକି ଆସିଥିବେ। ଉପହାର ଦେବେ ନେବେ ଆ ନୂଆ ସେଇଠି ଏମିତି ସବୁ ପାଳନ କରାଯାଏ ଏଠି ଆଉ ପୁରା ଗଣେଶ ପୂଜା ପାଖା ପାଖି ଏ ଇଏରେ ପଡେ।
ପ୍ରଥମ ଭୋଗ ଲାଗେ ତାଙ୍କର ପ୍ରଥମ ନବାଅନ୍ନ ଯୋଉ ମା ସମ୍ବଲେଇଙ୍କ ପାଖରେ ଭୋଗ ହୁଏ। ତମେ କେବେ ମା ସମ୍ବଲେଇ ମନ୍ଦିରକୁୁ ଯାଇଛ?
ମୁଁ ଜାଣିନଥିଲି ହଁ ହଁ ମୁଁ ଯାଇଛି। ମାଙ୍କ ମନ୍ଦିର ମୁଁ ଯେତେବେଳେ ଯାଏ ବୁଲିକି ଯାଇଛି ମୁଣ୍ଡିଆ ମାରିଛି ଆଉ ଗୋବିକା ଖାଇଛି ଆଉ ପ୍ରସାଦ ବି ପାଇଛି।
ଆଉ ହୀରାକୁଦୁ ନଦୀବନ୍ଧ ଦେଖିଥିବ ତାହେଲେ ସେଠି? ସମ୍ବଲପୁର ଯାଇଛ ମାନେ ହୀରାକୁଦୁ ନଦୀବନ୍ଧ ଦେଖିଥି
ହୀରାକୁଦୁ ମୁଁ ମୁଁ ସେଠି କଣ କରିଥିଲି ହୀରାକୁଦୁ ନଈ ଉପରକୁ ମୁଁ ପ ମାନେ ମହାନଦୀ ଟା ନା ଡ୍ୟାମ୍ ଉପରକୁ ମୁଁ ପୁରା ପଳେଇଲି ପହଁରି ପହଁରିକି ପୁରା ଯେତେ ବାଟ ଗଲି ପହଁରି ପହଁରିକି।
ଓ ହୋ। ସେଠି ହୀରାକୁଦୁରେ ଦି ଟା ଆମର କଁ ମୀନାର ଅ
ମୀନାର ଅଛି ଗା ଗାନ୍ଧି ମୀନାର ରେ ଆଉ ନେହେରୁ ମୀନାର ଆଉ ମତେ ବି ସେଇଟା ଭଲ ଲାଗେ।
ହଁ ସେଠି ଏତେ ସେଠି ଉପରେ ମାନେ ସୌନ୍ଦର୍ଯ୍ୟ ଟା ବହୁତ ଉପଭୋଗ କରିବେ ଦୁଇଟି ପାହାଡ ର ରୁ ଯେହେତୁ ମାନେ ବନ୍ଧଟା ବନ୍ଧା ହେଇଛି ସେଠୁ ବହୁତ ସୁନ୍ଦର ଦେଖା ହୁଏ ସେଠୁ।
ବହୁତ ସୁନ୍ଦର ଦେଖାଯାଏ ମ ମାନେ ଏତେ ସୁନ୍ଦର ଯେ ଉପରକୁ ଯଦି ତମେ ଚଢିଯିବ ନା ପୁରା ଏତେ ସୁନ୍ଦର
ଲାଗିବ କି ଆକାଶ ଟା ମାନେ ପାଣିରେ ମାନେ ମିଶି ଯାଇଛି।
ମିଶି ଯାଇଛି।
ଆଉ ସେଠି ତ ଆମର ବିଦ୍ୟୁତ୍ ବହୁତ ଉତ୍ପନ୍ନ ହୁଏ।
ବିଦ୍ୟୁତ ଉତ୍ପନ ହୁଏ ତାପରେ ସେ ଯୋଉ ସେ ଯୋଉ ଡ୍ୟାମ୍ ସାଇଡ ଯୋଉ କୂଳରେ ଆଁ କଣ କହନ୍ତି ଛୋଟ ଛୋଟ ମାଛ ଆସିକି ରହନ୍ତି, ସେ ମାଛ ବି ମୁ ଧରିଛି। ମାଛ ଧରିକି ରୋଷେଇ କରିକି ରାନ୍ଧିକି ଖାଇଛି।
ସେଠି ତମେ ମାନେ ଭୋଜି ଭାତ କରିକି ଖାଇକି ଆସିଛ ଆମେ ବି ଭୋଜି ଭାତ କରିକି ଖାଇକି ଆସିଥିଲୁ।
ବୁଝିବ, ସେଇ ଯୋଉ ଡ୍ୟାମ୍ ମାଛ ଯୋଉନ କି ସେ ତଳକୁ ପଳେଇବ ତଳକୁ ପୁଁ ଯାଇକି ସେଠି ଭୋଜି ମାନେ ଯୋଉ ମାଛ ଗୁଡା ଅଛି ତମେ ଗାମୁଛା ନେଇଯିବ ଗାମୁଛାରେ ତମେ ଛାଣି ଆଣିବ ତ ମାଛ ଆଉ। ନହନେ ମଶାରୀ ଥିବ, ମଶାରୀ ଇଏରେ ତମେ ଛାଣି ଆଣିବ। ଆଉ ମଶାରୀ ଛାଣି ଆଣିବ ପୁଳେଇ ମାଛ, ଆଉ କିଛି ଦରକାର ନାହିଁ ଖାଲି ମାଛ ଭା ଭାତ ବି ଦରକାର ନାହିଁ, ତା ସାଙ୍ଗରେ ଭାତ ବି ଦରକାର ନାହିଁ ଖାଲି ମାଛ ଖାଇବ ଆସିବ। ଆଉ ବଳିଗଲେ ତମେ ଘରକୁ ବି ନେଇକି ଯାଇପାରିବ। ପିଟିପ୍ ଟିପିନି ଏକ୍ସଟ୍ରା ନେଇଯାଇଥିବ କାହିଁନା ମାଛ ବଳିବ ଏତେ ମାଛ ଗୁଡ଼ା ତମେ ଖାଇପାରିବ।
ନା ନା, ଆମେ ତେଲରେ ଚିକେତ୍ ଖାଲି ତେଲ ନେଇକି ଯିବାର ଅଛି ଆଉ।
ହଁ ଖାଲି ବିନା ତେଲ୍, ବିନା ତେଲ ହବ ମାଛରେ ପା ତେଲ ବାହାରିବ, ମାଛ ତେଲରେ କଥାରେ ନାହିଁ ମାଛ ତେଲରେ ମାଛ ଭଜାଯାଏ।
ହଁ କଥାରେ ଅଛି କିନ୍ତୁ ଟିକେ ତେଲ ନ ପକେଇକି ଖାଇଲେ କଣ ଭଲ ଲାଗିବ।
କାଇଁନା ତେଲ ଖାଇଲେ ଭଲ ନୁହଁ, ତେଲ ଖାଇଲେ ହାର୍ଟଟାକ ହବ। କୋଲେଷ୍ଟ୍ରୋଲ୍ ବାହାରିବ, ଟ୍ରାଇ ରେସିଡେଡ଼ ବାହାରିବ କେତେ ପ୍ରକାର ବଡିର କ୍ଷୟକ୍ଷତି ହବ। ହିମୋଗ୍ଲୋବିନ୍ କମିଯିବ ଏସବୁ ଅ ଅଛି, ମାନେ ତେଲ ଖାଇବା କଥା ନୁହେଁ, ଯାହା ତେଲ ଅଁ ଅଛି ଆମର ଯୋଉ ମାଛରେ ସେଇଥିରେ ଖାଇବ, ତେଲ ଗୁଡା ଖାଇଲେ ଲାଭ କଣ, ତେଲଗୁଡା ଖାଇବା କଥା ନୁହଁ। ତାପରେ ସେଇଠି ମଞ୍ଜିଆ ମାଛ ମିଳିବ ମଞ୍ଜି ମାଛ ଆଣିବ ତାପରେ ଖାଇବ ତାକୁ ଭଲ ଲାଗିବ। ମଞ୍ଜି ମାଛ, ମଞ୍ଜିଟାକୁ ବରା କରିଦବ ସେଥିପାଇଁ ତେଲ ଲାଗିବ ବେସନ ଟିକେ ନେଇଆସିବ। ବୁଟଡ଼ାଲି ବେସନ, ଆଉ ଟିକେ କର୍ଣଫ୍ଲାୱାର ପକେଇଦବ, ହଳଦୀ ଟିକେ।